ହାଲୋ ଶୁଭ ସନ୍ଧ୍ୟା। ଜୟ ଶ୍ରୀ ରାମ।
ଆ ଜୟ ଶ୍ରୀରାମ ଜୟ ଜଗନ୍ନାଥ। କେମିତି ଅଛନ୍ତି?
ବହୁତ ବଢ଼ିଆ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ବହୁତ୍ ଭଲ ଅଛି।
ଆଉ ଆଜି ତମ ଆଡ଼େ ବର୍ଷା ନା ଖରା ହେଉଛି।
ଆମ ଆଡ଼େ ବର୍ଷା କଥା କାହିଁ କହୁଛନ୍ତି ବର୍ଷା ତ ବୋଧେ ମାସେ ହେଲା ମୁଁ ଦେଖ ନି ଏ ପର୍ଯ୍ୟନ୍ତ।
ନା ନା ଏଇ ଦି ତି ଦିନ୍ ଦିଇ ଦିନ୍ ତଳେ ଆପଣଙ୍କର ବର୍ଷା ମାନେ ଏମିତି ପାଗଟା ବର୍ଷା ଭଳିଆ ହେଇଥିଲା ନା ମୁଁ ଭାବିଲି ତମ ଆଡ଼େ ବି ସେ
ଆଚ୍ଛା ଆଚ୍ଛା ନା ନା ହେଇଛି। ଆମ ଆମ ଏରିଆରେ ପଟିକୁଲାର ହେଇନ ଅଲଗା ଏରିଆରେ ହେଇଛି।
ଏବେ ତ ଏମିତି ହେଉଛି ନା ଏଇଠି ବର୍ଷା ହଉଥିବ ଆଉ ପାଞ୍ଚ କିଲୋମିଟର ଦୂର ରେ ଦେଖିବେ ସେଇଠି ବର୍ଷା ହଉ ସେଠି ଖରା ହଉଥିବା ପାଇଁ ଟିକେ ଥିବ। ଏବେ ବି ସେମିତି ହିଁ ହେଉଛି ପ୍ରାଏଟାଇମ୍।
ହଁ ଏବେ ସେମିତି ହଁ ହଉଛି।
ଆଜି କି ତ ଆମର ବହୁତ୍ ଖରା ହଉଛି ମାନେ ଯେମିତି ଖରା ଆଗ ହେଉଥିଲା ଏବେ ସେଇଗୁଡ଼ା ଖରା ହେଉଛି ଆଉ ଗରମ ବହୁତ୍ ହଉଛି ପୁରା ଆଜି ଟିକେ ପବନ ଥିବାର ଏତେ ଜଣାପଡ଼ୁନାହିଁ ମାନେ ଏତେ ବି ଗରମ ହେଉଛି ଘରୁ ବାହାରୁ ଯିବାକୁ ଇଚ୍ଛା
ହଁ ଏଇ କିଛି ଦିନ ହବ ପ ପରିବେଶ ପୁରା ଥଣ୍ଡା ପଡିଯାଇଥିଲା। କିନ୍ତୁ ଏଇ ଦି ଦିନ ହବ ପୁଣି କଁ ପାଇଁ ସେ କହୁଥିଲେ ଲାନିଲୋ ପ୍ରଭାବରେ ଟିକେ ମାନେ ଟେମ୍ପ୍ରେଚର ହାଇ ରହିବ। କିନ୍ତୁ ଗୋଟେ ଟାଇମ୍ ରେ ଠିକ୍ ଠାକ ହେଇଗଲା ମତେ ଲାଗିଲା ବୋଧେ ମୌସୁମୀ ପଳେଇ ଆସିଲାଣି। ଏବେ ପୁରା ପରିବେଶ ଠିକା ବାତାବରଣ ଠିକ୍ ଠାକ ହେଇଯିବ। କିନ୍ତୁ ପୁଣି ଯୋଉ କଥା ହଉ ସେ କଥା ପୁଣି ଆସି ହେଇଗଲା। ଆକ୍ଚୁଆଲି ଏଇ ସବୁ କାରଣ ପାଇଁ ସବୁ ଏଇ ଆମ ମଣିଷ ସମାଜ ଦାୟୀ। ଆ ହଉଛି।
ଏଇଟା ଠିକ୍
ଆଉ କାରଣ ଆମର ଏଇ କଳକାରଖାନ ର ମାନେ ଯୋଉ କୁହନ୍ତି ହଉଛି କଳକାରଖାନ ର ଅଭିବୃଦ୍ଧି ବୃକ୍ଷ ସଂଖ୍ୟା ହାର ହ୍ରାସ। ଆଉ ହଉଛି ଲୋକମାନଙ୍କର ଜନସଂଖ୍ୟା ବୃଦ୍ଧି। ଏସବୁ ମାନେ ମୁଖ୍ୟତଃ ସାମାଜିକ ସମସ୍ୟା ଆଉ ହଉଛି। ଏସବୁ ପାରିପାର୍ଶ୍ଵିକ ସମସ୍ୟା। ଅ ପ୍ରକୃତିର ମାନେ ଠିକ ଠାକ ନହେବାର ଅ ମାନେ ଉଁ ମେନ୍ କାରଣ ହେଇଯାଉଛି ବର୍ତ୍ତ ମାନେ।
ପ୍ରକୃତି ଆମର ନଷ୍ଟ ହେଇଗଲାଣି ଧୀରେ ଧୀରେ ମାନେ ମୋତେ ଆଗ ଆ। ଗୁରୁ କଣ କି ସମସ୍ତ ଏବେ ହେଲା ଦେଖିବ ସମସ୍ତଙ୍କ ଘରେ ଏ ସି ଯେହେତୁ ସମସ୍ତ ହଁ ସମସ୍ତଙ୍କ ଘରେ ଏ ସିି ରହିଲା। ତ ବାହାରକୁ କଣ ଘରକୁ ସିନା ଥଣ୍ଡା ପବନ ଦେଲା କିନ୍ତୁ ବାହାରକୁ ତ ଗରମ ପବନ ରହିଲା। ଯଉଠି ଏ ସି ତ ସେଇଆ ହେବ ତ ଯେହେତୁ ବାହାରକୁ ଗରମ ପବନ ଗଲା ଠିକ୍ ଅଛି ଯଦି ବାହାରକୁ ଗରମ ପବନ ଗଲା ସେଇ ଅନୁସାରେ ଯଦି ଗଛ ସେଇଠି ଥିବ ଗଛ କଣ ସେଇ ଉଁ ବା ଗରମ ପ ଇଏ ଟାକୁ ଯେତେବେଳେ ସିଏ ଗ୍ରହଣ କଲା ବ ଥଣ୍ଡାଟା ତ ଦବନା। ମାନେ ଯଉଟା କୁହନ୍ତି କି ଅମ୍ଳଜାନ ଦବ ତ ସେଇଟା ଆଜିକାଲି ଟୋଟାଲ କଉଠି ହଉନି।
ହଁ ଆକ୍ଚୁଲି ଏ। ଅ ମାନେ ଗୋଟେ ଜିନିଷର ଉଦ୍ଭାବନ ଗୋଟେ ପ୍ରକାର ହେଇଛି। ତାକୁ ମଣିଷ ଡେଲି ଲାଇଫ ରେ ୟୁଜ୍ କରିଦେଲେଣିି ଏ ସି ଉଦ୍ଭାବନ। ଏଇ ମାନେ ଏ ସି ହେଇନଥିଲା ଯେ ପ୍ରତ୍ୟେକ ମଣିଷ ବ୍ୟବହାର କରନ୍ତୁ ଏ ସିି ର ଉଦ୍ଭାବନ ଥିଲା ଅଫିସିଆଲି। ଆମର ଏଇ ଯାନ୍ତ୍ରିକ ଜିନିଷ ଯୋଉଠି ସବୁ ଚଲା ଯାଉଛି ସେ ଜାଗାରେ ଟେମ୍ପରେଚର ଟିକେ ବ। ନର୍ମାଲ ରହିଲେ ସେ ମେସିନ ଗୁରା କିଛି ଖରାପ ନ ହବନି। କିନ୍ତୁ ମଣିଷ ତା ଦେହରେ ଏତେ ହେଇଗଲା ଆଦତ ମାନେ ଆଦି ହେଇଗଲା ଏମିତି। ଯେ ସେ ତାକୁ ବ୍ୟବହାର କରେ ନା କି ଆଜିିକାଲି ଲାଇ ଯୁ ମାନେ ଜୀବନ ଶୈଳୀରେ ବାଧ୍ୟ ହେଇଗଲାଣି। ଆଉ ହଉଚି। ମାନେ ଯୋଉ ଜାଗା ବି ଥଣ୍ଡା ଥିଲା ସେଇ ଜାଗା ଆସ୍ତେ ଆସ୍ତେ ବି ଗରମ ହେଇଗଲାଣି। ଏଇଟା ହଉଛି ମୁଖ୍ୟ ସମସ୍ୟା ମାନେ ବର୍ତ୍ତମାନ ପରିବେଶରେ।
ସେଥିଲାଗି ଅଧିକରୁ ଅଧିକ ଯଉ ଗରମ ହଉଛି କେବଳ ମାନେ ଏ ସି ଲାଗି ମୁଁ ନା ଗୋଟେ ବି ଭିଡିଓ ଦେଖୁଥିଲି ସେଥିରେ ଗୋଟେ ଛୋଟ ଛୁଆଟେ ମାନେ ତା ବାପା ତାଙ୍କୁ ତା ଛୋଟ ଛୁଆଟା କହୁଥାଏ ଯେ ଏ ସି ଲଗେଇବା ପାଇଁ କିନ୍ତୁ ଛୋଟ ଛୁଆଟା କହୁଥାଏ ପାପା ଯଦି ଆମେ ଏ ସି ଲଗେଇ ଘରେ ରହିବା। ବାହାରେ ଯଉମାନେ ମାନେ ଯଉମାନେ ଯଉ ଦିନ ମଜୁରିଆ କାମ କରୁଛନ୍ତି ସେମାନେ ଖରାରେ। କାମ କରୁଛନ୍ତି ନା କେତେ ଖରାରେ ସେମାନେ କାମ କରୁଛନ୍ତି ମାନେ କହିବାକୁ ଗଲେ ଅଂଶୁଘାତ ବି ହେଇଯାଉ ଚି ବହୁତ୍ ଟାଇମ୍ ସେମାନେ ନା ହେଲା ପାଣି ଠିକ ସେ ପିଇ ପାରୁଛନ୍ତି ଖାଉନା ସେମାନେ କେମିତି ତାହେଲେ ରହୁଛନ୍ତି। ମୋତେ ଏଇଟା ଖୁସି ଲାଗିଲା ଯେ ଗୋଟେ ଛୋଟ ଛୁଆ ତା ବାପାଙ୍କୁ ବୁଝେଇ ପାରୁଛି ଯେ ସେମାନେ ଏତେ କଷ୍ଟରେ ଏତେ କାମ କରିକି ବିନା ଏ ସି ରେ ସେମାନେ ରହୁଛନ୍ତି ତ ଆମେ କାହିଁକି ସବୁବେଳେ ଏ ସି ଲଗେଇକି ଘରେ ବସିବା କିଛିଟା କ ହଉନା ବା-ବାହାରୁ ପବନ ଆସୁ ବାହାର ପବନ ଆସିବା ଦ୍ୱାରା ଆମ ଘରେ ହ
ମୁଁ କହିଲି ଏ ସେ ଛୋଟ ଛୁଆ ସେ ତାଙ୍କ ମାଇଣ୍ଡ ପୁରା ପିଓର ଯାହା କୁହନ୍ତି ପ୍ୟୁରିଫାଏ ହେଇକି ଅଛି।
ହ
ତ ସିଏ ଯୋଉଟା ସତ ସେଇଟା ହିଁ ପ୍ରକାଶ କରୁଉଛନ୍ତି ଯେତେ ବଡ ହେଇଯାଉଛନ୍ତି ଆମେ। ଆମେ ମାନେ ଏଇ ସବୁ ଦିନେ ଧୀରେ ଧୀରେ ପୁରା କହିଲା ଭଳିଆ ମାୟାର ବସ ଭୂତି ହେଲା ଭଳିଆ। ଆମେ ସବୁ ମ ମାନେ ଏ ଇଏ ଏ ବସ୍ତୁବାଦୀ ଦୁନିଆ ଆଡକୁ ଆକର୍ଷିତ ହେଇ ଯାଉଛନ୍ତି ଯେହେତୁ ସେ ଛୋଟ ପିଲା ସେ ଜୀବନ୍ତ ଦୁନିଆରେ ବସ ବଞ୍ଚୁଛି। ତ ସେ ସେଟା ଅନୁଭବ କରିପାରୁଛି ତାପରେ ସେ ତାଙ୍କ ବାପାକୁ କହିଲା ପରେ ତାଙ୍କ ବାପା ବି ସେଇଭଳିଆ ପ୍ରତିକ୍ରିୟା ପ୍ରଦାନ କରିଥିବେ। ମାନେ ସେ ଭିଡିଓ ତ ମୁଁ ଅବଶ୍ୟ ଦେଖିନି ଯାହା ତମ କଥାରୁ ମୁଁ ଅନୁଭବ କରିପାରୁଛି। ଯେତେ ହେଲେ ସ ତାଙ୍କ ବାପା ବି ସେଇଭଳିଆ ତୁଳନାତ୍ମକ କଥା କିଛି କହିଥିବେ। ପିଲାଙ୍କୁ ବୁଝିବା ନା କି ନହେଲେ ସେ ପିଲାର କଥା ଶୁଣିଲା ପରେ ସେ ସ୍ତବ୍ଧ ହେଇଯାଇଥିବେ ଏମିତି ବି ହେଇଥିଇପରେ।
ପୁରା ସ୍ତବ୍ଧ ହେଇଯାଇଥିଲେ ସେ ବି ହେଠୁ ମାନେ ତାଙ୍କ ପୁଅକୁ କହିଲେ କି ଚାହା ତୁ ଏତିକି ବୁଝିପାରିଲୁ ତୋ ଭବିଷ୍ୟତ ଟା ମତେ ଲାଗୁନି ଶବ୍ଦା ହବ କାହିଁକ ନା ବୁଝିପାରିଲେ ଯେ ନାଇଁ ତା ବାପା ହେଲା ତା ପୁଅ ଯେତେବେ ବାପାଙ୍କୁ ଏତ କଥା କହିଲି ତ ପୁଅର ସେ ଏତିକି ବୁଦ୍ଧି ଥିବାର ସେ କହିଛି ତ ତୁ ତା ବାପା ତା ସେଇଟା କହିଲେ କି ତୁ ଆଜି ଗଛ ଲଗେଇବା ଆରମ୍ଭ କରୁ ତୁ ଯେମିତି ମୋତେ କହିଲୁ ଏସି ନ ଲଗେଇକି ତ ଏସି ନ ଲଗେଇ ଗଛ ଲଗା ଯୋଉଟାକି କୁହନ୍ତି ନେଚୁରାଲ୍ ଆଁ ପବନ ଆସିବ। ତ ନେଚୁରାଲ ଆମେ ବଞ୍ଚିବା ସେହିଭଳି ଆମେ ଯେମିତି ଜୀବନଯାପନ କରିବା।
ହଁ ଏଇ ଯୋଉ ଗଛ ଲଗେଇବା କଥା କୁ ମୁଁ ମନେ ପହିଲା ମୋର ଗୋଟେ ସାଙ୍ଗଟେ ଏଇ ମାସରେ ମାନେ ଏଇ ଯୋଉ ଏଇ ଏଇ ବର୍ଷ ଏଇ ଯୋଉ ଖରା ମାସରେ ନେଇ ଆସିଲା ଏସିି ଗୋଟେ ଆଣିଲା। ତ ମୁଁ ବି ଗରମ ବହୁତ ହଉଥିଲା ମତେ କହିଲା ହଉଛି ତୁ ବି ନେଇ ଆଇ ଗୋଟେ ଏସିି ନେଇ ଆଇ ମାନେ ବି ଏସିି ଆଣିବା ବଦଳ ମୁଁ ଭାବୁଛି ଛୋଟ ଛୋଟ ଗଛ ଯେମିତି କିି ଘରକୁ ଭାମ୍ପର ହବନାଇଁ। ତ ସେଇଭଳିଆ ତିନିଟା ଲୋକ ଆମ ହାଇଟ ର ଗଛ ନଗେନି। ଏମିତି ବି ନଗେଇଲେ ଯେ ସନ୍ଧ୍ୟା ଟାଇମ୍ ରେ ତା ମୂଳରେ ବସି ହବ ତାକୁ ଟିକେ ହାଲକା ସୁଲ ପବନ ଲାଗୁଥିବ ଭଲ ଲାଗୁଥିବ ଆରାମ ଲାଗୁଥିବ ଆଉ ଖରା ଟାଇମ ରେ ସେ ଗଛ ଛାଇ ଯେମିତି ଘରକୁ ପଡୁଥିବ ସେମତି ଘରକୁ ପ୍ରୋଟେକ୍ଟ କରୁଥିବ ଖରାରୁ। ଆଉ ହଉଛି ଏସିି ନଗେଇଲେ କଣ ହବ ମୁଁ ତ ଏଇଠି ରହିଯିବି କିନ୍ତୁ ମୋର ଏଇ ମାନେ ରହିଯିବ ଯାହା ଫଳରେ ମାନେ ଇଣ୍ଡାରେକ୍ଟ ମୁଁ ହିଁ ଖରାପ ରେ ପଡିବି ସେ ମତେ କହିଲା ଗଲା ହଁ ତୁ ଯୋଉଟା ବି ଚିନ୍ତା କରୁଛୁ ଠିକ୍। ଆଉ ସେମିତି ସମସ୍ତେ କରନ୍ତି ତ ଭଲ ହୁଅନ୍ତା। ମାନେ ଦେଖିବା ମୁଁ ତ ଗୋଟେ ଫାଷ୍ଟ ଇନୋଭସନ ଗୋଟେ କ ହେ ମୋ ମାଇ ଗୋଟେ ମୁ ଅନ କରିଛି। କିନ୍ତୁ ଦେଖାଯାଉ କଣ ହଉଛି?
ଏଇ ଯେଉଁ ଚିନ୍ତାଧାରାଟା ରଖିଛନ୍ତି ବହୁତ ଭଲ ଯଦି ଆମେ ଜଣେ ଜଣେ ଜଣେ ଜଣେ କରି ଏମିତି ଚିନ୍ତାଧାରା ରଖିବେ ତାହେଲେ ମୋତେ ଲାଗୁଛି ସମସ୍ତଙ୍କ ମନରେ ବି ସେଇ କଥା ଆସିବ ଆଉ ସମସ୍ତେ ଧୀରେ ଧୀରେ ଧୀରେ ଧୀରେ ନିଜ ମନକୁ ଚେଞ୍ଜ କରିକି ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଏମିତି ଆମ ମାନେ ଆମ ଯେଉଁ ଇଏରୁ ଧୀରେ ଧୀରେ ଏସିଟାକୁ ଚେଞ୍ଜ କରିକି ଗଛ ଲଗେଇବା ଷ୍ଟାର୍ଟ କରିବେ ଫ୍ୟାନ ରେ ସୁୁଅ ଫ୍ୟାନ୍ ଅଛି କଣ ଦରକାର ସମସ୍ତଙ୍କର ଆଦତ ହେଇଗଲାଣି କିନ୍ତୁ ଏସି ତୁ ଯେତେ ଆଭଏଡ଼୍ କରିବି ସେତେ ତୁମ ଜୀବନଟା ସୁସ୍ଥମୟ ରହିବ।
ହଁ। ଯେ ହଉଛି ଯଦି ତମେ ପୃଥିବୀ ଉପରେ ସେତିକି ଭାର ପ୍ରୟୋଗ କରିବ ପୃଥିବୀ ତମ ଉପରେ ନିମୁଣା ଭାର ପ୍ରୟୋଗ କରିବ ମାନେ ସୋପୋଚ ଆମେ ଗଛ କାଟିବା ଆମକୁ ସେମତି ମାନେ ବନେଆକୁ କରିଦବ ଯାହା ଫଳରେ ସେ ହଉଛି ମାଟିର ହଉଛି ଭୂସ୍କଳନ ହେବା ଆରମ୍ଭ ହେଇଯିବ। କିମ୍ବା ହଉଛି ଏମିତି ହବ ଭୂମିକମ୍ପ ହେଇଯିବ ଏମିତି କିଛି ହବ ଯେ ତମେ ମାନେ ଆମ ମ ସମାଜ ଧୀରେ ଧୀରେ ଧୀରେ ଅବକ୍ଷ ଘଟିବ ଯେତେ ମାନେ ପରିବେଶକୁ ଆମେ ଯେତେ ଅବକ୍ଷେକ୍ଷ କରିବା ସେ ତିନି ଗୁଣ ଆକାର ଅବଭେବ କରିବ। କିନ୍ତୁ ଆଉ ଗୋଟେ କଥା ମୁଁ ଯେତିକି ଦୂର ଜାଣିଛି ଯେ ମାନେ ବସୁଧା ମା ର ଅଛି ହଉଛି କଣ କହିଲ ଡ଼ିଲିଙ୍ଗ କାପାସିଟି ମାନେ ଆମେ ଯୋଉ ଜିନିଷଟା ବି ତାକୁ କ୍ଷତି କରିବା ସେ ତାକୁ ବି ଅବଜର୍ଭ କଲା ଭଳିଆ ସେ ଗୋଟେ ଜେନେରେସନ କରିବା କାରଣ ପ୍ରକୃତି ସବୁବେଳେ ସୃଜନ କଥା ନା କିଛି ନା କିଛି ସୃଜନ କରେ। ଆଉ ହଉଛି ଆଉ ଦିନେ ଦିନେ ଦେଖିବ ଏମିତି ଗୋଟେ ସିଚୁଏସନ ଆସିବ ମଣିଷ ବହୁତ ଏଥିପାଇଁ ମାନେ ଅନୁତପ୍ତ ହବ। ଆଉ ହଉଛି ବହୁତ ବି ତାକୁ ମାନେ ଇଏ କର ନାଇଁ ହରାଇ ନାଇଁ ପଡିବ। ଯଦି ଆଜିଠୁ ଯଦି ନର ହେଇଠି ଠିକ୍ ଠାକ୍।
ବହୁତ କଥା କହିଛ ଯେତେ ଆମେ ପୃଥିବୀ କୁ ଉପରେ ଭାର ପକାଇବ ସେ ବି ଆମ ଉପରେ ପକାଇବ।
ହଁ ଯେତେ ପକେଇବା ସେ ଆମ ଉପରେ ପକେଇବ। ମୁଁ ଯାଇଥିଲି ଦି ଦୁଇ ତିନି ବର୍ଷ ତଳେ ଯାଇଥିଲି କୋରାପୁଟ। କୋରାପୁଟରୁୁ ଅ ଆଉ ସେଠୁ କିଛି ଏରିଆକୁ ଯାଇଥିଲି ବୁଲାବୁଲି କରିବା ପାଇଁ ଯାଇଥିଲି। ଆଉ ହଉଛି ସେଠି ଏବେ ମୋର ଗୋଟେ ସାଙ୍ଗଟେ ଅଛି ତା ସହିତ ମୁଁ କଥା ହେଲା ବେଳକୁ ମୁଁ କହନି ଭାଇ ଆମେ ତ ଗରମରେ ଏଠି ରହୁଛୁ ତୁ ତ ବହୁତ ଥଣ୍ଡାରେ ହେଠି ରହୁଥିବୁ। କହିଲା ଭାଇ ଥଣ୍ଡା କଣ ଆଉ ତୁ ଯୋଉ ଟାଇମ୍ ରେ ଆସିଥିଲୁ ସେଇ ଟାଇମ୍ ରେ ଗଛ ଥିଲା। ଏବେ କିନ୍ତୁ ଗଛ ଆଉ ଏତେ ନାହିଁ ଏଇ ଏରିଆରେ ବି ବର୍ଷା ହେବା ଜାଗାରେ ବି ଏବେ ବି ଗରମ ହଉଛି। ତା ପରେ ମୁଁ ମୁଁ କହିନି ମୁଁ ବୁଝିପାରଲିି ମାନେ ବାସ୍ତବିକତାରେ ଯେ ଗଛର ମୂଲ୍ୟ କେତେ ଯେ ଆମେ ସିନା ଅଳ୍ପ ବଛରେ ଆମେ ଜାଣିପାରୁନୁ କିନ୍ତୁ ସେମାନେ ସବୁ ଜାଣିପାଇଲେ। ମାନେ ଆକୃତରେ ବିନା ଗଛରେ ମଣିଷ ବଞ୍ଚ କେତେ କଷ୍ଟ କର।
ଗଛ ଥିବା ଦ୍ୱାରା ଆମର ବର୍ଷା ବି ଠିକ୍ ଠାକ୍ ହଉଥିବ ତ ସେପଟେ କଣ କି ମାନେ ଗଛ ତ ମାନେ ବୋହୁତ୍ ସାରା ଗଛ ଅଧିକ ବଣ ଜଙ୍ଗଲ ସବୁ ଅଛି ସେଥିଲା ଲାକି ବର୍ଷା ଠିକ୍ ଠାକ୍ ହୁଏ ଆଉ ତମ ବେଶୀ ଗରମ ଲାଗେନି ପାହାଡ଼ ଏରିଆରେ ଗରମ ହୁଏ କିନ୍ତୁ ମାନେ ଯେହେତୁ ଗଛ ବଛ ଥାଏ ତ ସେଇଠି ଥଣ୍ଡା ବି ରୁହେ ଟିକେ।
ହଁ। ଏଟା ହଉଛି ଗୋଟେ କଣ କୁହନ୍ତି ଆରୋମଲେଟ୍ ନା ମୁଁ ମନେ ପଡୁନି ଏକ୍ସାଟଲି କଣହେଟା ସେଇ ମାନେ ସେ ସେଇ ଜଉ ରେନ୍ ଟା ହୁଏ ସେଠି। ଆକ୍ଚୁଆଲି ବାଦଲ କୁଆଡେ ଯାଇପାରିବନି ସେ ଗୋଟେ ଏରିଆରେ ବାଦଲ ରହିବା ଦ୍ଵାରା ସେ ହଉଛି ଗୋଟେ ମାନେ ସ ଏନି ଟାଇମ ବର୍ଷା ହବ ମାନେ ଧର ସକାଳୁଆ ହଉଛି ବର୍ଷା ହେଇଛି ସନ୍ଧ୍ୟା ବେଳକୁ ଟିକେ ସନ୍ଧ୍ୟା ନ ଅପରାହ୍ନ ବେଳକୁ ଖରା ଦେଖେଇବ। ତାପର ଭୋରୁ ଭୋରୁ ବର୍ଷା ହବ କିମ୍ବା ରାତିକି ବର୍ଷା ହବ ଏମିତି ମାନେ ସେଠି ବର୍ଷା ଟା କମ୍ପଲ୍ସରି। ସେଠି ହବ ତ ସେ ଜିନିଷ ଟା ଆଉ ସେ ପରିବେଶରେ ଆଉ ନାହିଁ। ମାନେ ବର୍ଷା ପଳେଇଛି କୁଆଡେ଼?
ସେଠି ବର୍ଷା ହବା ଯୋଗୁ ବି ବୋଧେ ଫସଲ ବି ବହୁତ ଭଲ ହଉ
ହଁ ତ ଶୁଣିଥିବ ଯେ ସେ ଅଞ୍ଚଳରେ ଷ୍ଟବେରୀ ମଝିରେ ଉତ୍ପାଦନ ହେଇଥିଲା ଆଉ ଷ୍ଟବେରୀ ହଉଛି ଜି ଯି ଜିଆଇ ଟାଗ୍ ର ମାନ୍ୟତା ପାଇଥିଲା। ଆଉ ତାପରେ ଷ୍ଟ୍ରବେରୀ ପରେ ଲିଚି ବି ଭଲ ହେଇଥିଲା। କିନ୍ତୁ ଏଇ ବର୍ଷ ବି ତମେ ଶୁଣିଥିବ ହଉଛି ଯୋଉମାନେ ଷ୍ଟ୍ରବେରୀରେ ଲାଭବାନ ହେଇଥିଲେ ଏ ବର୍ଷ ବହୁତ କ୍ଷତିର ସମ୍ମୁଖୀନ ହେଇଛନ୍ତି। କାରଣ ହଉଛି ଆଉ ପ୍ରକୃତ କାରଣ ହଉଛି ପରିବେଶ ପରିବେଶ ଟାକୁ ଆମେ ଖରାପ କରିଦେଇଛୁ।
ପରିବେଶ ଯୋଗୁଁ ହିଁ ଆମର ଫସଲରେ ବି କିଛି ହେଲା ଉତ୍ପାଦନ ହେଇପାରୁନି।
ହଁ ପରିବେଶ ଯୋଗୁ ଫସଲ ବି ବହୁତ କ୍ଷତି କାରକ ହଉଛି।
ଠିକ୍ ଅଛି ବହୁତ ଖୁସି ଲାଗିଲା ଆଜି ପରିବେଶ ବିଷୟରେ ଏମିତି କଥା ହୋଇକି।
ଧନ୍ୟବାଦ ମତେ ବି ଆପଣଙ୍କ ସହିତ କଥା ହେଇକି ଖୁସି ଲାଗିଲା ରହୁଛି।